ହାଲୋ ହଁ ଆୟୁଷ୍ କେମିତି ଅଛ?
ହଁ ଭଲ ତମେ ଭଲ ଅଛ?
ହଁ ମୁଁ ଭଲ ଅଛି ଆଉ
ଆଉ ଏତେଦିନ ହେଲାଣି କଣ ଦେଖା ନାହିଁ ଆସୁନ ଯମା ପଡିବାକୁ ଭୁଲିଗଲଣି
ପଡିଆକୁ ଆଉ ଯାଉନି ପଡିଆକୁ ତ ଯାଏ ମୁଁ ଘାସ ଚରିିବାକୁ ଖାଲି। ଆଉ ସେଇଟି ତ ଠିଆ ଠିଆ ହେଇ ହଁ ମିଳିବ କେମିତି ଆଉ ଘାସ ଚରି ଚରି ଆଉଚି କଣ ମୁଁ କହିଲି କାଇଁ ବେକାର୍ ଟା ରେ ଘାସ ଚରିବା।
ଏବେ ତ ଆମକୁ କିଛି ମିଳୁନି ଆମେ ବି ଘାସ ଚରୁଚୁ।
ହଁ ଏମିତି ସମସ୍ତେ ଘାସ ଚରିବେ ଘାସ ସଫା ହେଇଗଲେ ଖେଳିବେ।
ହିଁ -ହିଁ ହଉ -ହଉ ଆଉ
ଲାଗୁଚି କଲ୍ କରିବାକୁ ମୁଁ ବ୍ଲୁଟୁଥ୍ ଟା ଖୋଜୁଥିଲି ବ୍ଲୁଟୁଥ୍ ବି ମିଳୁନ ତମେ କେତେ ସମୟ ଲଗେଇ ଦଉଚି କଲ୍ କରିବାକୁ।
ନାଇଁ ତମ ନମ୍ବର ଟା ଆକ୍ଚୁଆଲି ସେଭ୍ ହେଇ ନଥିଲା ତ ତାକୁ ଦେଖିକି ଟାଇପ୍ କରିକି କଲା ଏତେ ଟାଇମ୍ ଲାଗିଗଲା ଆଉ।
ଓ ଏ ନୂଆ ନମ୍ବର ହଉଚି ତମର ହଁ।
ନାଇଁ ତ ଏଇ ନମ୍ବରଟା ମୁଁ ୟୁଜ୍ କରୁଚି।
ପୂର୍ବରୁ ଗୋଟେ ନମ୍ବର ଥିଲା।
ହଁ ପୂର୍ବରୁ ଗୋଟେ ଥିଲା ନାଇନ୍ ଜିରୋ ସେଭେନ୍ ନମ୍ବର୍ ଟା।
ହଁ ଆଉ
ସାଗର ଭାଇ କେମିତି ଅଛନ୍ତି ସାଗର ଭାଇଙ୍କ ସହିତ କଥା ହଉଚ ଡେଲି ।
ହଁ ସାଗର ଭାଇଙ୍କ ସହ ଚାଲିଚି ଆଉ ତାଙ୍କ ସହ କଥା କଥା ହଉଚି ତାଙ୍କ ସହ ଟାସ୍କ୍ କମ୍ପ୍ଲିଟ୍
ହଉ ଆଉ ଆ-ଯାଇଚ କୁଆଡେ ନା କୁଆଡେ ଯାଉନ କୋଚିଙ୍ଗ୍ କୋଚିଙ୍ଗ୍ କୁଆଡେ ଯାଉନ ବୋ
କୋଚିଂ ନାଇଁ ଗୋଟେ ପ୍ରାଇଭେଟ୍ ଟ୍ୟୁସନ୍ ସେଇଠି ଆମେ ଚାରି ପାଞ୍ଚ ଜଣ ଇଣ୍ଡିଭିଜୁଆଲ୍ ହଉଚୁ ଆଉ।
ନିଟ୍ ପାଇ ଯିବେ ଏ-ସେଥିପାଇଁ ପୁରା ପରୀକ୍ଷା ରି ନିଟ୍ ଦେଇଚନ୍ତି ତାପରେ ହେଇଯିବ ନିଟ୍।
ମାନେ ରି- ରି ନିଟ୍ ରେ ହେଇଯିବ କହୁଚନ୍ତି।
ହଁ ପୁରା ମାର୍କ ଅଛି ପୁରା ଗମେଣ୍ଟ୍ ତ ମିଳିଯିବ।
ଗମେଣ୍ଟ୍ ରେ ଏ ସି ବି ହବାକୁ ହେଲେ ତ ତାଙ୍କର କଣ ଜେନେରାଲ୍ ନା କଣ?
ହଁ ଜେନେରାଲ୍ ଓ ବି ସି ଅଛି ଓ ବି ସି ର ବି ସାର୍ଟିଫିକେଟ୍ ଅଛି।
ହୁଁ- ହୁଁ ତାଙ୍କର ତ କେତ୍ ତାଙ୍କୁ କେତେ ଆସିବ ବୋଲି ଏକ୍ସପେକ୍ଟେଡ୍ କହୁଚନ୍ତି?
କଥା ହେଇ କିନ୍ତୁ ମତେ ଜଣେଇ ଦେଲେ ତାକୁ ମିଳିଯିବ କାରଣ କୋଶ୍ଚିନ୍ ବହୁତ୍ ସହଜ ପଡିଥିଲା ବାୟଲୋଜି କୋଶ୍ଚିନ୍ ବହୁତ୍ ସହଜ ପଡିଥିଲା।
ହଁ ରିନିଟ୍ ଟା ଯେହେତୁ ପଡିଚି ଲୋ-ପିଲା ଏତେ ହଇରାଣ ହେଲେଣି ଟିଚର୍ ମାନେ ଦୟାକରି ଟିକେ ସହଜ କୋଶ୍ଚିନ୍ ଦେଇଥିବେ ଆଉ।
ହଁ ଆଉ ଗୋଟେ ସାଙ୍ଗ ମୋତେ ଦେଇଥିଲା ତାକୁ ବି ମିଳିଯିବ ମୁଁ ଦେଇନି ଆଉ।
ଓହୋ ତମେ ଏଇନା କଣ ପ୍ଲସ୍ ଥ୍ରୀ କରୁଚ ନା କଣ ଏବେ କରୁଚ?
ହଁ ପ୍ଲସ୍ ଥ୍ରୀ ବା ପ୍ଲସ୍ ଥ୍ରୀ ଅଛି ଏଇନେ ଜୁଲୋଜି ଅନର୍ସ ମୋର ଅଛି।
ଆଛ ଆଚ୍ଛା ଆମର ସାଗର୍ ଭାଇ ମ୍ୟାଥ୍ ଅନର୍ସ ଗୋଟେ ନେଇକି ପୁରା ମ୍ୟାଥ୍ ମେଟିସିଆନ୍ ହେବେ ଆଉ।
ହଁ ସିଏ ବା ଇଏ କଣ କହିଲୁ ଆ-ଆଣ୍ଟିମେଡିସ୍ ଯଉ ନଥିଲା କି? ପାର ଫୁଛି
କିମଣିସ୍ ପ୍ରିନ୍ସିପାଲ୍ର ସେକେଣ୍ଡ ଲ କା଼ଢ଼ିବେ।
ହଁ ସିଏ। ପୁରା ମାନେ ଅ ସେ ଯୋଉ ରମାନୁଜନଙ୍କ ସେ ମାନେ ଚିଲାଥିଲା ତାପରେ ଆ ଏବେ ମାନେ ନିଜେ ଗୋଟେ ମ୍ୟାଥ ବହି ଲେଖିଲେ। ଇଣ୍ଟିଗ୍ରେସନ ବିଷୟରେ ଲେଖୁଛି ସେ ତାପରେ ଆଉ
ମତେ କହୁଥିଲେ ମତେ କହୁଥିଲେ ହଁ ହଁ।
ହଁ ହଁ ଆଉ କେତେ କଣ ଅଛି ସିଏ ଆଉ ହବ ସି କେତେ କାମ କରୁଛନ୍ତି ବହୁତ ଉନ୍ନତି ହେଲାଣି ତାଙ୍କ ଜୀବନ। ସେ ଆଇବେ କେତେ ତାର ମାନେ ଫ୍ୟାାନ ଫଲୋର୍ସ ବଢୁଛନ୍ତି ସେ ପୁରାଲ
ଏ ଦଶ ହଜାର କୋଡିଏ ହଜାର ଏମିତି ଫଲୋ ହେଲେଣି ବହୁତ ଗ୍ରୋ କଲେଣି ସିଏ ହୁଁ
ରୁହ ଆଉ କଣ କରିବା କହ ତମେ କେମତି ତମର ପୁରା ପାଠ ପଢା ଠିକ୍ ଠା ଚାଲିଛି?
ହଁ ଟୁଏଲଭ ଥିଲା ଆଉ ପଢା ଖାଲି ଆଉ ତ କିଛି ନାହିଁ ଖେଳା ଖେଳି ଏତେ କରୁନାହିଁ ଗଲେ ବି କିଛି ତ ମିଳୁନି ବସି ବସି ଆସିବା କଥା ତ ଘରେ ରହୁଛି ଆଉ।
ହଁ। ପାଠ ପଢିବା କଥା ଆଉ ଏଇନେ ଟୁଏଲଭ ଟା ଟିକେ ସହଜ ହବ ତମକୁ ଇଲେଭେନ ଅପେକ୍ଷା। ଟୁଇଲଥ ପଢିପାରିବ ବହୁତ ଭଲ ପାଠ ଅଛି ଫିଜିକ୍ସ ବହୁତ ସହଜ ଅଛି। ଫିଜିକ୍ସଟିଏ ଏ ମାନେ
ପାଠ ଟା ସହଜ ଯେ କୋଶ୍ଚିନ ଟା ଯୋଉ ପକଉଛନ୍ତି ସେଇଟା ସହଜ ନୁଁହେ କାରଣ ଟୁଏଲଥ ଫିଜିକ୍ସଟା ସିବିଏସ୍ଇ ରେ ଭାରି କଷ୍ଟ ପଡେ ସବୁ ସବଜେକ୍ଟ ଅପେକ୍ଷା।
ହଁ ଜଣା ଅଛି ଏଥର ମାର୍କ ଦେଖେଇଥିଲି ମୁଁ ରେଜଲ୍ଟ। ସବୁ ଜଣା ଅଛି ହଁ ଏ ଟିକେ କଷ୍ଟ କରିବାକୁ ପଡିବ ସା